ହ୍ୟାଲୋ।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
ହ୍ୟାଲୋ।
ହଁ ଭାଇ କୁହ?
ହଁ ଭାଇ କଣ କରିଛ?
କିଛି ନାଇଁ ଭାଇ ସୋଇକି ଉଠିଲି ଏବେ ଆଉ।
ଏବେ ଶୋଇକି ଏବେ ସୋଇକୀ ଉଠିଲ?
ହଁ ଏଠି ନାଇଟ ଶିଫ୍ଟ ଥିଲା ତ ସେଥି ପାଇଁ ଆଉ ନାଇଟ ଶିଫ୍ଟ ସାରିକି ଆସିଲି। ନାଇଟ ଶିଫ୍ଟ ଥିଲା ତ ଡୁଟିରେ। ହଁ ଡିଉଟି ରେ ଆସିକ ଶୋଇଲା ବେଳକୁ ହେଇଯାଇଥିଲା ତିନିଟ ଚାରିଟା।
ହଁ।
ଆଉ କରୁଛ କଣ ତମେ?
ମୁଁ ମୁଁ ପଢ଼ିଛି ପ୍ଲସ୍ ଥ୍ରୀ ଫାଇନାଲ ର।
କଣ ନେଇଚ ଷ୍ଟ୍ରିମ୍?
କମର୍ସ।
ଓହୋ କୋଉଠି ପଡୁଛ କି?
ଆମର ବଡ଼ମ୍ୱା ନର୍ସିଂପୁର କଟକ ବଡ଼ମ୍ୱା ନର୍ସିଂ ପୁର।
କଟକ ବଡ଼ମ୍ବା ନର୍ସିଂପୁର।
ହୁଁ।
ଓହୋ କଲେଜ ସେଇ ବଡଆ ନରସିଂହ ପୁର ରେ।
ହୁଁ।
ଓ ହୋ କଲେଜ ଫଲେଜ୍ ତ ଛୁଟି ଥିବ। ମୁ କହିଲି କଲେଜ ଫଲେଜ୍ ତ ଛୁଟି ଥିବ ଆଉ।
ହଁ କଲେଜ ଛୁଟି ଏବେ ଖୋଲିଲାଣି କିନ୍ତୁ ଆମ ପିଲା କେହି ଯାଇନାହାନ୍ତି। ତ ଯିବୁ ଆଉ ଯୋଉ ପଦିନ କି ତା ପଦିନ ଆଡକୁ ଯିବୁ ଆଉ।
ଆଉ ରେଜଲ୍ଟ ବାହାରି ସରିଲାଣି ଫୋର୍ ସେମିଷ୍ଟାର ର?
ନାଇଁ ଫୋର୍ଥ ସେମିଷ୍ଟର ପୁରା ହେଇନି ଫାଇନାଲା ର ଇଟା ହବ ଏଇ ଆଜି ଆଡମିସନ କରିଛି। ହେଲା କିନ୍ତୁ ଫୋର୍ଥ ସେମିଷ୍ଟାର ଦିଆ ହେଇନି ଆଉ।
ଫୋର୍ଥ ସେମିଷ୍ଟାର ହେଇନି?
ନାଁ ରି ଆଡମିଶନ୍ ସଇଲା କିନ୍ତୁ ଫୋର୍ ସେମିଷ୍ଟାର ହେଇନି।
ଏ ଫୋର୍ ସେମିଷ୍ଟାର ହେଇଯିବା କଥା ଆଶିକି ହେଲାଣି ମେ ଜୁନ ହେଲାଣିି କେବେ କରିବେ?
ଏ ଯା ଫ ଏବେ ଆମର କଣ କହିଲ ଏ ଫୋ ସେ ସେ ନା ଟିକେ ସାର କହିଲେ ନା ଟିକେ ଲେଟ ହବ ଏଇଟା ଇଣ୍ଟରସିଟି ଫିଲ୍ଡ ୱର୍କ ଚାଲିଛି ସମସ୍ତେ ଯଉ ବୁଲି ବୁଲିବା କାମ କରୁଛନ୍ତି ଏପଟେ ବାହାରିଛି ଯେ ସେଇଥିପାଇଁ ଏଇଟା ଟିକେ ଲେଟ୍ ହବ।
ବୁଲି ବୁଲିକା କାମ କରିଛନ୍ତି ମାନେ ଫୋଥ ସେମିଷ୍ଟାର ଫି୍ଥ ସେମିଷ୍ଟାର ସିକ୍ସ ସେମିଷ୍ଟର କଣ ଦି ଚାରି ଦି ଦି ମାସରେ ରେ କରିଦବେ ନା କଣ?
ହୁଁ ବର୍ଷକ ଭିତରେ ଆଉ କର ଦେବେ ଦି ଟାଙ୍କ ଆଉ।
ବର୍ଷ ଆଉ କୋଉଠି ରହିଲା କି ତମ ପାଖରେ ତମ ପାଖରେ ମାର୍ଚ୍ଚ ଏପ୍ରିଲ ଭିତରେ ତମ ସରିବ ସବୁ।
ଉଁ।
ଆ ଜି ତ ଜୁନ ଜୁଲାଇ ହେଇଗଲା। ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର ନଭେମ୍ବର ଡିସେମ୍ବର ଛଅ ମାସ ପ୍ଲସ୍ ନଅ ମାସ ଭିତରେ ତିନିଟା ସେମିଷ୍ଟାର।
ଏବେ କରିଦେବେ ଏଇ ଅଠର ଏଇ ଆର ମାସ ଅଠରରେ କରିଦେବେ ଇଏ।
ଆଉ ଅଠାର ହେଲାକୁ ଆଉ ସେଇ କଥା କହୁଚି ପା ନଅ ମାସ ଭିତରେ ତିନଟା ସେମିଷ୍ଟାର ତିନିତିନି ମାସରେ ତମେ ଗୋଟେ ଗୋଟେ ସେମିଷ୍ଟାର କୋର୍ସ ସରେଇଦେବ।
ହଁ ଘରା ହେଇ
ତାଙ୍କ ପ ନିଜ କାମ ନିଜ କାମ ପାଇଁ ଛୁଆଙ୍କ ଜୀବନ ବର୍ବାଦ କରୁଛନ୍ତି।
ଉଁ।
ତିନ ମାସରେ ଜଣେ କଣ ପଢିକି ଯାଇ ଲେଖିବ।
କେ ଜାଣି କଣ ପରେଇଥାଏ ତଥାପି ଆମ କଲେଜରେ ମାନେ ପଢାଟା ଟିକେ ହୁଅନ୍ତା ଯଦି ଭଲରେ ପଢା ବି ପଢା ହଉଛି ଠିକ ଠିକ ଠାକ ହଉଛି କିନ୍ତୁ କେହି ମାନେ ଟିଚର ବେଶୀ ଭଲ ନାହାନ୍ତି ଟିଚର ନାହାନ୍ତି ଆଉଟିଚର ହେଲେ ଦି ଜଣ ଅଛନ୍ତି ଆଉ ଟିଚର କେ ନାହାନ୍ତି ପଢେଇବା ପାଇଁ।
କମ୍ପ୍ଲେନ୍ କରୁନ।
ହଁ କମ୍ପ୍ଲେନ କରାଜାଇଥିଲା କମ୍ପ୍ଲେନରେ ଆସିଥିଲା ଯେ ତାପରେ ଟିଚର ଆସିଥିଲେ ତାପରେ ପୁଣି ଟ୍ରାନ୍ସଫର ହେଇଯାଇଛନ୍ତି। ପୁଣି ଆସି
ଆରେ କମ୍ପ୍ଲେନ ତ କରିବ ତମ ପ୍ରେସିଡେଣ୍ଟ କମ୍ଲେନ କରିବ କି ତମ କଲେଜ ୟୁନିୟନ ନାଇଁ?
ହୁଁ।
କଲେ ୟୁନିଅନ ତ ଥିବ ଟିଚର ନାହିଁ ପଢା ହଉନି କିଛି ହଉନି। ଆଉ ଏମିତି ତିନି ମାସରେ ଯଦି ସେମିଷ୍ଟାର କଲେ ପିଲାଙ୍କ ରେଜଲ୍ଟ ତ ଖରାପ ହବ। ତମେ ଆଇଖା ମତେ ତିନ ମାସରେ କୁହ ତିିନି ମାସରେ ତମ କଣ ଛଅ ମାସର କୋର୍ସ ସାରିପାରିବ?
ନାଁଇ।
ଛଅ ମାସ କୋର୍ସ ତିନି ମାସରେ ସାରି ନପାରିବୁ ଛଅ ମାସର ପଇସା ତିନି ମାସ ରେ ଏକ୍ଜାମ୍ ରେ ଲେଖିବ କେମିତି? ନା ସେମାନେ ପଢେଇ ପାରିବେ?
ଏକ ବ୍ୟାଗ ବି ଲଗଉଛନ୍ତି।
ତ ଓଭଭିୟସଲି ତମେ ତିନି ମାସରେ ପଢି ନ ପାରିଲେ ତ ବ୍ୟାଗ୍ ଲାଗିବ ନା ତମେ କେମିତି କଣ କହିବ ତାକୁ ମ୍ୟାନେଜ? ମ୍ୟାନେଜ୍ କରିବା ମୁସ୍କିଲ ହେଇଯିବ ସେ ଯୋଉ ହିସାବରେ ଯାଉଛନ୍ତି ସେଇଟା ତ ଠିକ ନୁହେଁ ନା।
ହୁଁ
ସେଠି ଲୋକ ବି କେହି ପିଲା କେହି କିଛି କହୁନାହାନ୍ତି?
ନାଇଁ ମାନେ ପିଲା କହୁଛନ୍ତି ପିଲା କହୁଛନ୍ତି ଯେ ଏ କମ୍ପ୍ଲେନ ଦିଆଥିଲା ଦିଆଥିଲା ଦି ଜଣ ସାର ଆସିଥିଲେ ବି। ସାର୍ ଆସିଥିଲେ ଯେ କିନ୍ତୂ କିଛି ମାନେ ହୁଁ ସାର୍ପ ଏବେ ଟ୍ରାନ୍ସଫର୍ ଜଣେ ସାର ହେଇଗଲେ ତ ଆଉ ଦି ଜଣ ତିନି ଜଣ ଅଛନ୍ତି। ସେ ବି ମ୍ୟାନେଜ କରିଦଉଛନ୍ତି ଆଉ। କିନ୍ତୁ ପଢଆ ଟିକେ ଆମର ଟିକେ ଯୋଉ ସେମିଷ୍ଟାର ଗହଲା ଅଛି। ଏଇଟା ଲେଟ ହଉଛି ସେଇଟା ତ।
ଆ ସେମତି ହେଲେ ହବନି ନା କାହିଁକି ସିଏ ଯାହା ବି ତମେ ଏତେ ଇଏ କରିବ ଭଗବାନ ନିଜେ ନିଜେ କରିବେ।
ହଁ।
ତମେ ଚାହିଁଲେ ବି ସେ ହେଇପାରିବନି।
ହୁଁ।
ତମେ ଚାହିଁବ କି ଜଲଦି କରିଦବା ପାଇଁ ଇଏ କରିବା ପାଇଁ କିନ୍ତୁ ହବନି।
ହଁ ଏବେ ଗୋଟେ ସରକାରୀ ଦେଖୁନା ବାହାର ଇଣ୍ଟରନସିପ ଯେ। ସେଇଟା ବୁଲ ବୁଲଆ କରିବା ନହେଲେ ନାଇ ସେଇ ଯୋଉ କମ୍ପୁଟର କରିବ। ଇଣ୍ଟରସିପ କରିବ କମ୍ପ୍ୟୁଟରରେ।
ସେମିତି ହୁଏନି ନା କାହିଁକି ନା ଜଣେ କୋଉ ହିସାବ ରେ ଇଏ କରିବ। ମ୍ୟାନେଜ କରିବା ଅ ଅସୁବିଧା ହେଇଯିବ।
କାହିଁକିନା ତିିନି ମାସରେ କେବେ ବି ଜଣ କେହି କୋର୍ସ କରିବା ମୁସ୍କିଲ। ତିନି ମାସରେ କୋଉ ବି କୋରସ ସରିବନି।
ନାଇଁ।
ତେଣୁ ପଢିବ ତ ପଢିକି ତିନି ମାସ ଭିତରେ କଣ ପଢିବ କଣ ଲେଖିବ ସେତରେ ଇଏ କରିବ।
ଏଇଟା ଭାରି ପଡିଲେ ଟେନ୍ସନ। ଆମ ମାନେ ବ୍ୟାକ ଲାଗିଲେ ଆମ ଘରେ କହୁଛନ୍ତି ନା ତୁ ତ ପଢୁନୁ ଆଉ କଣ ଆଉ କଣ କରିବି? ତୁ ପଢ଼ୁନୁ ବ୍ୟାକ ଏକଜାମ ଲାଗୁଛି।
ସେଟା ସେମାନେ ଦେଖେ ଘର ଲୋକ ଥୋଡି ଦେଖୁଛନ୍ତି କି ତମେ ସେଠି କଲେଜରେ କଣ ହଉଛି କଣ ନାହିଁ। ସେଇ ଜିନିଷ ଘରେ କହିଲ ଘର ଲୋକ ସେଇ ଜିନିଷ ଯଦି ଆମେ ଘରେ କହିବା ଘର ଲୋକ ଯାଇକି ଦେଖିବେ କି ଏମିତି ଏମିତି ହଉଛି ପଢାପଢି ହଉନି ପିଲାଙ୍କୁ ପ୍ରୋବ୍ଲେମ୍ ହୋଉଛି।
ଆମେ ସେମିତି ତ ଘରେ ବି ତ କହୁନୁ।
ହଁ କମ୍ପ୍ଲେନ ଯାଇଛି କମ୍ପ୍ଲେନ୍ ଯାଇଛି ଯେ ସେ ଦି ଜଣ ସାର୍ ଅଛନ୍ତି ଆଉ ଦି ଜଣ ପାଇଁ ଆମେ କମ୍ପ୍ଲେନ କରୁଛୁ। ନା ସାର ପଠା ଯୋଉ କରନ୍ତୁ ସାର ଆଣନ୍ତୁ ବାହାରୁ। ଭଲ ସାର୍ ଆଣନ୍ତୁ ସାର ଏବେ ଗୋଟେ ସାର୍ ଗଲେ ଭଲ ସାର୍ ପାଠ ପଢା ପଢି ତାଙ୍କର ମାନେ ଫ୍ରେଣ୍ଡଲି ପୁରା ମିଶା ହେଇକି ସେ ପୁରା ପାଠ ପଢା ପଢି ପୁରା ତାଙ୍କର ସରିଯାଇଥିଲା ଆଗୁଆ ଦଣି। ସେମିତିକା କିନ୍ତୁ ଆମର ଆଉ ଜଣେ ସାରା ଜଣେ ସେ ପୁରା ବି ପଢେଇ ଦଉଛନ୍ତି। କିନ୍ତୁ ଆମର ସବୁ ମାନେ ସେମିଷ୍ଟାରରେ ଯାହାହେଲେ ବି ଗୋଟେମାନେ ପଢା ଟା ରହିଯାଇଛି କିନ୍ତୁ ମାନେ ଗୋଟେ ବିଷୟ। ମାନେ ଯୋଉ କଣ କହିଲ ଗୋଟେ ବହି ଗୋଟେ ବହି ପଢେଇବା ପାଇଁ କେହି ନାହାନ୍ତି। ଗୋଟେ ସାର ଦି ଯଣ କଣ କହିଲ?
ଗୋଟେ ସାର୍ କେତେଟା ବହି କେତେ ଟା ପାଠ ଜଣେ
ହଁ ସେଇଟା ସେ ଗୋଟେ ସାର ଦିଟା ପଢଉଛନ୍ତି।
ଜଣେ ଗୋଟେ ଟପିକରେ ପଢେଇଵ ସେଟା ସେ ଭଲ ସେ ପଢେଇିବ ଆଉ ଜଣେ ଯଦି ଦିଟା ତିନିଟ ଟପିକ ପଢେଇବ ସେ ଭଲ ସେ ଥୋଡି ପଢେଇ ପାରିବ।
ନାଇଁଁ ନାଇ।
ତମକୁ ଗୋଟେ ବିଷୟରେ ତମକୁ ପଚାର ହବ ମ୍ୟାଥରେ ପଚାର ହବ ତମେ ମ୍ୟାଥ ଟା ଭଲସେ କହିପାରିବ। ତମୁକୁ ଯଦିଆଣି ମୁ ଏଇ ପଚାରି ଫିଜିକ୍ସ ପଚାରିବି ତମେ ଫିଜିକ୍ସ ଭଲସେ ଥୋଡି କହିପାରିବ।
ନା।
ତ ସେଇ ଭଳିଆ ଜଣେ ମାଷ୍ଟର ଯଦି ଗୋଟେ ସେଇଥି ରେ ମାଷ୍ଟର ପିଜି ମାନେ ପିଜି କରୁଛନ୍ତି ନା ଆଉ ସେ କଣ ଥୋଡି ସବୁ ଜିନିଷରେ ପିଜି କରୁଛନ୍ତି। ପିଜି ମ୍ୟାଥରେ କରୁଥିଵେ ମୁଁ ତାଙ୍କୁ ଯାଇ କେମିଷ୍ଟ୍ରି ପଚାରୁଥିଵି। ଆଛା ସେ ମୋତେ ଯାହା ପଢେଇଵେ ଆଉ ମୁଁ ଯାହା ବୁଝିବି।
ହଁ।
ସେଇଭଳିଆ କାମ ହଉଛି ସବୁ ଆଉ କଣ।
ହଁ। ମୁ ଏଟ ମାନେ
ସେ ଯାହା ମନ ଇଚ୍ଛା ବୁଝଉଛନ୍ତି ଆମେ ବୁଝିବା କଥା ଆଉ କିଛି କହିପାରିବାନି ଆଉ କଣ।
ଏବେ ମାନେ କଣ ଆମ ପିଲାରେ ବି କିଛି କହୁନାହାନ୍ତି ଆମେ ଆମ କହିଲେ ବି ମାନେ କଣ କହିଲ ଆମେମାନେ ଏଇ ଷ୍ଟେଜ ରେ ଅଛୁ ସାତ ଆଠ ଦିନ ଦେଇଥିଲୁ ନା ସାର ଆଣ ବାହାରେ ସାର ଆଣିଥିଲେ ତଥାପି ବାହାରୁ ଆଣିଥିଲି ଦି ଜଣ ସାର୍ ଙ୍କୁ ଧରିକି ଆସିଥିଲେ, ପୁଣି ତାଙ୍କର ଟ୍ରାନ୍ସଫର ହେଇଯାଇଛି ଏବେ।
ବଡମ୍ବାର ସେଠି ଏମଏଲ, ଫେମେଲ ଗୋଟେ ନଲେ ଗଟେଇ କମ୍ପ୍ଲେନ ବ୍ଲକ ରେ।
ହଁ, ସାରଙ୍କୁ ଦେଇଥିଲୁ ସାର ଆଣିଥିଲେ ହେରି। ଏ ବେବି ସାରଙ୍କୁ ଦେଇଛୁ ତ ସାର୍ ଅଛନ୍ତି, ଆମ ସାର୍ ହିଁ ପ୍ରିନ୍ସ ପ୍ରିନ୍ସିପାଲ୍ ମାନେ କମର୍ସ ର ପ୍ରିନ୍ସିପାଲ ଆମ ସାର୍।
ସେମିତି ଥୋଡି ହୁଏ କି ପ୍ରିନ୍ସିପାଲ ଯଦି କିଛି ନ କରୁଛନ୍ତି ତାହେଲେ ନେକ୍ସ୍ଟ ଷ୍ଟେପ୍ କୁ ଆମେ ଯିବା ନା।
ଏମିତି ସେ ଡେଲି ଡେଲି ଇଏ କରିଯିବ ଦେଖ ପଢିବାର ଗୋଟେ ଟାଇମ ଥାଏ। ସେ ଟାଇମ୍ ପରେ ତମେ ଆଉ ଠିକ୍ ସେ ପଢି ବିି ପାରିବନି ଆଉ ଯୋଉଟା ରେଜଲ୍ଟ ଥରେ ଖରାପ ହେଇଗଲା ପରେ ତମକୁ, ଯେତେବେଳେ ଓଭର ଅଲ୍ ମାର୍କ ଦେଖାଯିଵ ତମକୁ ପୁଣି ଅସୁବିଧା ହବ।
ହଁ।
ସେଥିପାଇଁ କୁହା ହଉଛି।
ହଁ।
ଆଉ ଜିନିଷ ଟା ତମେ ତାଙ୍କୁ ଥରେ ଦେକ୍ ସ ତମେ ଏକୁଟିଆ କଲେ ଥୋଡି ହବ କେ କେତେ ପିଲା ଅଛ ତମ ବ୍ୟାଚ୍ ରେ?
ଆମ କମର୍ସ ରେ ଆମର କମର୍ସ ପଇଁଚାଳିଶ ପଚାଶେ।
ଚାଳିଶ ପଇଁଚାଳିଶ ଜଣ ହେଲେଣି ଯଦି ସମସ୍ତେ ଯାଇକିଠିଆ ଗୋଟେ ଥର ଠିଆ ହେବା ଅପେକ୍ଷା ଆମ ସାର ପଢିବାର ଅସୁବଧା ହଉଛି ଇଏ ହେଉଛି ସିଏ ହଉଛି
ଆମ ଆମ ପିଲା ହିଁ ଯାଉନାହାନ୍ତି। ଆମ ପିଲାହିଁ ହେଠି ଯାଉନାହାନ୍ତି ଆମେ ଖାଲି ଆମେ ଖାଲି ମିଶିକି ଯଦି ଯାଉଛୁ। ମାନେ ଆମ ସାର୍ ବି ଯୋଉ ସାର୍ ଆସିଥିଲେ ବାହାରୁ ସେ ବି ଆମକୁ ସପୋର୍ଟ କରୁଥିଲେ ନା ନାଇଁ ତମେ କୁହ। ସାରଙ୍କୁ ସେ ମାନେ ଆମ ସହିତ ସପୋର୍ଟ ହେଇକି ଯାଇଥିଲେ ନା ସାର୍ ବା ଯୋଉ ଟିଚର କୁ ଆଣନ୍ତୁ। ସେ ବି ଯାଇଥିଲା ଆମ ସହିତ ସିଏ ଏବେ ଟ୍ରାନ୍ସଫର ହେଇଯାଇଛନ୍ତି ଆଉ ସେ ଏବେ କିଛି କରିପାରୁନାହାନ୍ତି। ସେ ତା-ତାଙ୍କ ହଁ ସେ ମାନେ କଣ କହିଲ ହଁ ତାଙ୍କ ଘର ଅନୁଗୋଳ ତ ତାଙ୍କ ଘର ଅନୁଗୋଳ ସେ ପାଇଁ ତାଙ୍କୁ ମାନେ ସୁବିଧା ମିଳିବ ବୋଲି ସିଏ ଏହିଟି ଗଲେ ଟ୍ରାନ୍ସଫର ହେଇଗଲେ। ଆଉ ନହେଲେ ନାଇଁ ସେ ଏହିଟା କରିଥାନ୍ତେ ନା ମୁଁ ଯାଇନଥାନ୍ତି।
ଓ ହୋ।
ହୁଁ।
ସେ ହୁଏ ସେହା ଆଉ ତମେ କହିଲେ କଣ ହବ ସେ ଲେକ୍ଚର ସେୟା ଆଉ।
ହଁ।
ହଉ ଭାଇ ତମେ କଣ କରଥାଅ ମୁ ଟିକେ ପରେ ତମକୁ କରୁଛି ଆଉ।
ହଉ ଭାଇ।
ହଁ।